ଅ।
ହ୍ୟାଲୋ।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
ହ୍ୟାଲୋ।
ହଁ। କଣ କରୁଥିଲେ ଏବେ?
ହଁ ଆପଣ କଣ କରୁଥିଲେ? ହ୍ୟାଲୋ।
ହଉଛି ବର୍ଷା ହଉଚି ତ ବସିଛୁ ଆଉ।
କଣ କହିଲେ?
ବର୍ଷା ହଉଚି। ଆପଣଙ୍କଆଡେ ବର୍ଷା ହଉନି?
ହଁ ବର୍ଷା ୟାଡେ ତ ଆଜ୍ଞା
କଣ କରୁଥିଲେ ଏବେ?
ହ୍ୟାଲୋ।
ଆପଣ ବାହାରକୁ ଆସନ୍ତୁ। କଣ ଖଡ ଖଡ ଶୁଭୁଛି ହଁ। ଟିକେ ବାହାରକୁ ଆସନ୍ତୁ ଖଡ଼ ଖଡ଼ କଣ ଶବ୍ଦ ସୁବୁଚି।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
ଯିବେ
ହ୍ୟାଲୋ।
ହଁ କଣ କରୁଥିଲେ ଏବେ? କଣ କରୁଥିଲେ?
ଆପଣଙ୍କ ଆଡେ ବର୍ଷା ହଉଚି?
ହଁ।
ଆମ ଆଡେ ତ ଜୋରେ ବର୍ଷା ହଉଛି ଆଉ।
ଆମ ପଟେ ହଉଛି ସକାଳୁ। ।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
ହ୍ୟାଲୋ।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
କଣ କରୁଥିଲେ କି ଆପଣ?
କାମ ସାରିକି ବସିଛୁ ବର୍ଷା ହଉଛି ତ।
ଅ ହ। ରୋଷେଇ ସରିଲାଣି ଆପଣଙ୍କର?
ହଁ।
ହାଲୋ।
ହାଲୋ।
ହାଲୋ। ହାଲୋ।
ସ କରୁଛନ୍ତି।
ହାଲୋ।
ହୁଁ ହଁ
ନେତୁଆର୍କ ପାଉନି କି ଆପଣଙ୍କର?
ହଁ ପାଉଛି ଶୁଭୁଚି ଆପଣଙ୍କ କଥା।
ଆଉ କୁହନ୍ତୁ? ମୋ କଥା ଶୁଭୁନି କି?
ହାଲୋ।
କରିଥିଲେ ଆପଣ?
ମୋ କଥା ଶୁଭୁନି ଆପଣ କୁ?
ହାଲୋ। ଆପଣଙ୍କ ଆଡେ କଣ ଚାଷ ହଉଛି ସବୁ?